ହ୍ୟାଲୋ ହଁ ଭାଇ ହଁ ଭାଇ ନମସ୍କାର।
ହଁ ନମସ୍କାର।
ହଁ ଭାଇ କଣ କରୁଚ? ଏ ବସିଛି ଆଉ।
ଆଉ ଆଉ କିଛି ନାଇଁ ଏମିତି ହେଇକି ଯାଇଥିଲି ଖେଳିଆକୁ ଖେଳିକି ଆଇଲି
ହଁ
ଆଉ ସନ୍ଧ୍ୟାବେଳେ ଯାଇଥିଲି ଟିକେ ଏ କ୍ରିକେଟ ଖେଳିଆକୁ ବାହାରକୁ ଯାଇଥିଲେ।
ହଁ ଆ ହଁ ଆମେ ଏଇ ଯାଇଥିଲୁ ଖେଳିକିଆକୁ କ୍ରିକେଟେ ଖେଳିକି ଆଇଲୁ। ତମକୁ କ୍ରିକେଟରେ କୋଉ ବ୍ୟାଟ୍ସ୍ ମ୍ୟା ତମକୁ କ୍ରିକେଟରେ କୋଉ ବ୍ୟାଟ୍ସ୍ ମ୍ୟାନ୍ ଭଲ ଲାଗେ?
କ୍ରିକେଟର ମତେ ବିରାଟ କୋହଲି ଭଲ ଲାଗେ, ସବୁଠୁ ଭଲ।
ଓହୋ ଅ ବିରାଟ କୋହଲି ତ ନ ଓହୋ।
ହଁ, ତମକୁ କୋଉ ବ୍ୟାଟ୍ସ୍ ମ୍ୟାନ୍ ଭଲ୍ ଲାଗେ?
ଆମୁକୁ ବା ବୁମ୍ରା ବୋଲର, ବ୍ୟାଟ୍ସ୍ ମ୍ୟାନ ରୋହିତ ଶର୍ମା।
ଆହା ଦିଅ
ହଁ ହେଏ ଆଉ ଏବେ କଣ କରୁଛ?
ଏବେ ତ ବସିଛି ଆଉ କଣ କରିବି? ଯିବା ଟିକେ ବାହାରକୁ ଟିକେ ଭାବିଛି। ସାଙ୍ଗ ଜଣେ ଡାକିଛି, ତା ଘରୁକୁ ଟିକେ ଯିବି।
ହଁ।
ଆଉ ତମ ଘରେ- ଆମ ଘର ହେଲା ପାରାଦ୍ୱୀପ ବା, ଆଜ୍ଞା।
ହଁ ଆମ ଘର ବି ପାରାଦ୍ୱୀପ।
ଆଉ ଏବେ କୋଉଠୁ ରହୁଛ କହିଲ?
ଆମେ ପାରାଦ୍ୱୀପରୁ ଗଣ୍ଡିପୁରୁରୁ କହୁଛୁ, କୁଜଙ୍ଗ୍-
ଗଣ୍ଡିପୁର କୁଜଙ୍ଗ?
ହଁ।
ହଁ ହଁ ଯାଇଛି ଥରେ କୁଜଙ୍ଗ ହାଟକୁ ଯାଏ ପନ୍ଦର ନମ୍ବର।
ହଁ।
ଆଉ ତମ ଘରେ ଭାଇ- କିଏ କିଏ ସବୁ ଅଛନ୍ତି?
ଆମ ଘରେ ବାପା, ବୋଉ, ଦେଇ, ମୁଁ ଆ ଅଜା, ଆଈ ଆଚ୍ଛା। ତମ ଘରେ? କିଏ କିଏ?
ଆମ ଘରେ ମୁଁ ଅଛି ମୋ ବାପା, ବୋଉ ମୋ ଦିଦି ବଡ ଦିଦି ଅଛନ୍ତି ଆଉ।
ଆଜ୍ଞା ମୋର ବି ବଡ ଦିଦି ଅଛନ୍ -
ହଁ ହଁ ତମ ଦିଦିକୁ ମୁଁ ଜାଣିଛି ଆଉ।
ହଁ ହଁ।
ଆଉ। ତମର ସେଠି କୋଳି ଗଛ ଅଛି?
ହଁ, ଜାମୁ କୋଳି ଗଛ ଅଛି। ଜାମୁ କୋଳି ଖାଇଛ?
ମୋ କଲେଜ ଗ୍ରାଉଣ୍ଡରେ ବହୁତ ସାରା ଜାମୁ କୋଳି ଗଛ ହେଇଛି।
ହଁ ବିଲେରେ ଆମ ବିଲେରେ ଆମ ଗାଁ ବିଲେରେ ଜାମୁ କୋଳି ହେଇଛି।
ମିଠା ନା କଷି?
ମିଠା ଗୋଟା ଗୋଟା କଷା ସବୁ।
କସା ସବୁ ନା
ହଁ।
ଆଉ ତମର ହାଟ ବାରି କୋଉଦିନ ଅଛି?
ଆଉ ହାଟରେ ଶନିବାରେ ମଙ୍ଗଳବାରେ। ତମର?
ଆମର ହାଟ ବାରି ନାହିଁ। ଆମର ପରିବା ମାର୍କେଟ ଗୋଟେ ବଡ ପରିବା ମାର୍କେଟ ଅଛି। ସେଇଠି ଲୋକ ଯାଆନ୍ତି ସବୁ। ପରିବା ପତ୍ର କିଣିବାକୁ, ଆଉ ଯାହା ଦରକାର ହେଲା
ଆଜି ଖରା ବେଳେ କଣ ଖାଇଛ?
ଖରା ଭେଳେ ହେଇଥିଲା ମାଛ ତରକାରୀ କୁ ଭାତ ପାମ୍ପଡ଼ ଆଉ ଖଟା।
ଓହୋ। ତମେ ମେସ୍ ରହିକି ଖାଉଛ ନା?
ହଁ ଆମେ ମେସ୍ ରେ ରହି ଖାଉଛୁ ଆଉ।
ତ ମେନ୍ ରୋଷେଇ କି
ମେନ୍ ରୋଷେଇ ତ ମୁଁ କରୁଛି, ମୋର ଆଉ ଜଣେ ସାଙ୍ଗ ଏଠି ରହୁଛି, ସିଏ ପନିପରିବା କି ରଦା ରସୁଣ ପେଷ୍ଟ ବନେଇବା ଆ ଏ ସୁ କଟାକଟି କରିକି ଯୋଗାଯୋଗ କରୁଛି, କେତେବେଳେ କେତେବେଳେ ଠକିକି ବି ପଳଉଛି।
ତାଙ୍କୁ ରୋଷେଇ ଆସେ ନା?
ସିଏ ଥରେ କହିଲା ଗ୍ୟାସ୍ ଲଗେଇ ଆସି ନା ଏବେ ଭାତ ବସଉଛି ଆଉ।
ତାଙ୍କୁ ଗ୍ୟାସ୍ ଲଗେଇ ଆସେ ନା?
ତାକୁ ଗ୍ୟାସ୍ ଲଗେଇ ଆଇଛି। ସେ କହିଲା ମତେ, ଆଗେ ତ ନୂଆ ନୂଆ ଥିଲା କହିଲା ଗ୍ୟାସ୍ ଲଗେଇ ଆସିନି। ତାପରେ ଭାତ ତାକୁ ଗ୍ୟା-ତାପରେ ତାକୁ ଭାତ ଭାତ ବସେଇବା ଶିଖା ହେଲା ଗ୍ୟାସ୍ ଲଗେଇବା ଶିଖା ହେଲା ସେ ଭାତ ବସଉଛି।
ଓହୋ। ସେଇ ଆମ ଘର ପିଲାଟା ତମ କତିରେ ରହୁଛି? ଆମ ଘର ପାଖ ପିଲାଟା।
ତମ ଘର ପିଲା ରହୁଛି ଯାଉଛି। ଜିନିଷ କଟା ସବୁ ବଜାର ରୁ ନେଇକି ଆଉଛି। ବଜାର ରୁ ଜ ନିଶ ହେରା ଯୋଗଉଛି, ଡଷ୍ଟବନ୍ କାମ ଯାହା ଫୋପାଡୁଛି। ଏମିତି ସବୁ ଅଛି ଆଉ। ପୃଥିବୀ ଯାଉଛି।
ଘରେ ଆଇଲେ ବହୁତୁ ବଡ ବଡ ପବନ ମାରେ ସେ।
କି ପବନ ମାରେ ସିଏ?
କହିବ ଚିକେନ୍ କରିବି ଆଙ୍ଗୁଡି ଚାଟି ଚାଟି ଖାଇବ।
ନା ନା ସିଏ ଅବଶ୍ୟ ସତ କଥା କହିଛି। ସତ୍ୟତା ଅଛି ତା କଥାଟି। ସେ ଚିକେନ୍ ଥରେ କରିଥିଲା, ମୁଁ ଖାଇଲି ଭାଇ ବିଶ୍ବାସ କରିବନି ସେ ଚିକେନ୍ ବିରିୟାନୀ କରିଥିଲା ଥରେ ମୁଁ ଗୋଟେ ହାତ ଚାଟିକି ଖାଇଲି।
ହଁ ଘରେ ରହି ସେ ରୋଷେଇ କରେ ତାଙ୍କ ବଡ ଭାଇ କହିଲେ ଭଲ ଲାଗିଲାନି। ତା ବଡ ଭାଇଙ୍କୁ ତା ରୋଷେଇ।
ସେ ଟିକେ ନୂଆ ନୂଆ ଯାଇଥିବ ବଡ ଭାଇ କହିବ ରୋଷେଇ କାରିବାକୁ, ନର୍ଭସ ରେ ଲୁଣ ଉପର ତଳ ହେଇଥ
ହୁଁ। ତାଙ୍କର କିନ୍ତୁ ବୋହୁତ୍ ଷ୍ଟାଇଲ୍। ଖାଲି ଫ ଟଟା ତାଙ୍କର ମେନ୍।
ବାସ୍ ଫଟୋ ଟା ନେବେ ଇନ୍ଷ୍ଟାଗ୍ରାମ୍ ରେ ନେଇକି ପକେଇବେ।
ଛକଟା ପାରେଇ। ତାଙ୍କ ପଛରେ ଜଣେ କ୍ୟାମେରାମନ୍ ବୁଲିବା ଦରକାର।
ହୁଁ ସେ ଗୋଟେ କ୍ୟାମେରା ମ୍ୟାନ୍ ରଖିବେ ତାକୁ ଦରମା ଦବ। ପନ୍ଦର ହଜାର ଟଙ୍କା ମାସକୁ।
ଅ ହୋ, ହୁଁ। ଆଉ ଅଧିକ ଖାଲି କହିବେ ବୁଲିବାକୁ, ଏଠି ପାରାଦୀପ୍ ଯିବା ଏଠିକି ଯିବା। ବ ସବୁବେଳେ ଖାଲି କହିବେ ବୁଲିଆକୁ।
ବଢିଲା ମନ କୁ ଟିକେ ଯାହାହେଲେ କନକନ ହେବେ।
ହୁଁ। ଉମ୍ ମା କିନ୍ତୁ ଆ ଇଏ ସେଟା ନାହିଁ ତାଙ୍କର।
ସିଏ ମତେ କହିଲା ତମର ତାର କୁଆଡ଼େ ଗୁପଚୁପ ଖାଇଆକୁ ଯା ହଉ ବାଦାମ ଫାଦାମ, ବାଦାମ ଫାଦାମ ପକେଇକି ଟିକେ ଗୁପ୍ ଚୁପ୍ ବାଲା ଦିଏ। ମୁଁ କେତେବେଳେ ଦେଖିଲେ ଗଲେ ତମର ମୋର
ଉମ୍ ହୁଁ, ଆସ ଆସ କେବେ? ତାର ମୋର ତ ସବୁବେଳେ ଯାଉ ଗୁପଚୁପ ଖାଇବାକୁ, ସେ ଗୁପଚୁପ ବାଲା ପୁରା ଆମର ଚିହ୍ନା ଆମର। ମାଗେଣାରେ ବି ଯାଇଁ ଖାଇଦବୁ। ପଇସା ନବୁନୁ ଯାଇଁ ଖାଇଦବୁ। ପଇସା ନବୁନି ତା କତିରେ ବାକି ପକେଇକି ପଳେଇ ଆସିବୁ।
ଏଇତ ଦରକାର ଆଉ।
ଆଲୋ, ହୁଁ।
ପାଠପଢା କେ କେତେ କଣ ଗଲାଣି ଆ ଆଗକୁ ଗଲାଣି ନା, କେ କୋଉ ଶ୍ରେଣୀରେ ପଢୁଛ? ଦଶମ ପାଇଲାଣି, ଆଗୁକୁ କଣ ଚିନ୍ତା କରିଛ କରିବ ବୋଲି?
ନାଁ ଡିପ୍ଲୋମା କରିବି ବା। ହଁ ହଁ। ବୋସ୍ ନହେଲେ ରାଉଲକେଲାରେ କରିବି ଆଉ।
ବୋସ୍ ରେ ନହେଲେ ଅଲଗା ଜାଗାରେ କରିବି ଆଉ। ଉତ୍କଳମଣି ଗୋପବନ୍ଧୁ। ହାତ୍
ବିଦ୍ୟାଳୟଟା ସେଇଟା।
ହୁଁ, ତମେ ଏବେ କୋଉ ପାଠ ପଢୁଛ?
ମୋର ଏଇଖିଣା ପ୍ଲସ୍ ଥ୍ରୀ, ଯୁକ୍ତ ତିନି ମୋର। ବିଶ୍ବଦ୍ୟାଳୟରେ ପଢୁଛି ମୁଁ, ଷ୍ଟୁଆର୍ଟ ସାଇନ୍ସ କଲେଜ। କଟକ ବକ୍ସିବଜାର ଜାଗାରେ ସ୍ଥାପିତ। ଉମ୍ ଅଠରଶହ ସତାବନ ମସିହାରେ ନିର୍ମାଣ ହେଇଥିଲା। ଅଂଗ୍ରେଜ ମସିହାରୁ ହେଇଥିଲା
ଆଜ୍ଞା। ଇଏ ଭାଇ
ବନେଇଥିଲେ ଯେମତିକି କୋଠା ଘର।
ଛୋଟ କଲେଜଟା ଆମର ଆଉ ବିଦ୍ୟାଳୟ।
ଓହୋ। ତମର ମ ମେସ୍ ରହୁଛ ନୁହଁ? ମେସ୍ ଉଁ। ହୁଁ ଆଁ ପାଗ ରାତିକି ଖାଇଆ କଣ? ରାତି ଖାଇଆ କଣ? ହୁଁ। ହଁ।
ସେ ମାଛ ଇଏ କରିବେ, ବଜାରରୁୁ କିଣି ଦଶ ଟଙ୍କା ନବ କିଣିକାଣି ଖାଇଦବ ଆଉ।
ହୁଁ, ଓହୋ। ତାପରକୁ ରାତିରେ କଣ ମୁଁ ଜାଣିନି, ଘାଣ୍ଟ ହେଇଥବ।
ରାତିରେ ଜାଣିନ କଣ ହବ?
ମାଛ ଫ୍ରାଏ। ହଁ ହଁ।
ଆଉ ରଜତ ଗଲେ ତମକୁ ସେଟା ବାଡା ବା
ଡ଼ି କରେ। ହ୍ୟାଲୋ ରଜତ ଗଲେ ତମକୁ ସେଠା ବାଡା ବାଡି କରେ? ତିନୁ
ବାଡା। ନା ନା ସିଏ କିଛି ସିଏ ପ୍ରାୟ ଗୋଟାଏ ଘରେ ତ ସବୁବେଳେ ବସି ରହିବ। ଟିକେ ଟିକେ ଫ୍ରି ଫାୟାର ଖେଳେ ଆଉ। କିଛି ଜାନି ସେ ମୋବାଇଲ ଟିପୁଥଵ ଘରୁ ବାହାରିବ ଖାଲି ମୋ ସହିତ।
ଏବେ କଣ ତମେ ସବୁ ତମର ସାଙ୍ଗ ସାଙ୍ଗ ମାନଙ୍କ ସହିତ ଅଛ କି?
ହଁ ହଁ।
ହଁ।
ସାଙ୍ଗମାନେ ଏବେ କୁଆଡେ ଅଛି?
ସାଙ୍ଗମାନୋନ ଜାଣିନାହାନ୍ତି ଏଇ ବିଷୟରେ। ନା ନା। କଉ ମୁ ତମ ଘର
କଣ ଏମିତି କଥାବାର୍ତ୍ତାରେ ଶବ୍ଦ ଶୁଗା ହଉଛି।
ଏଇଠି ପିଲା ଅଲଗା କଥା ହଉଛନ୍ତି।
ହଁ ତମେ ଗୋଟେ ଶାନ୍ତି ଶୃଙ୍ଖଳା ଜାଗାରେ ଆସି
ହଁ ମୁଁ ଯାଉଛି। ଶାନ୍ତିରେ ସୁଏ ଖାଲି।
ହଁ ଆଉ କିଛିଟା ସମୟ ବିଳମ୍ବ ତା ପରେ ସରିଯିବ ଆଉ ଆଉ।
ଦେଇ ପ୍ଲସ୍ ଟୁ ପାଇଲା।
ଅ ହ।
ହଉ ରଜତର ମୋର କେତେବେଳେ ଦେଖିକି ତମ ଘରକୁ ଯିବୁ ଆଉ ଭଲ ମନ୍ଦ ଖାଇବାକୁ ଦବ ଆମକୁ ଆଉ।
ତମ ଘର ଆମ ଘର ଲାଗିଛି ବା।
ହଉ ରଖିଲି ଆଜ୍ଞା।
ହଁ ହଁ ରଖି।